ହେଲୋ। କଁ କର୍ ଚୁ?
ରୁଟି ବେଲିବାକୁ ଆସିଥିଲି।
ତତେ ରୁଟି କରି ଆସେ?
ହଁ ସେଇଟା ହିଁ ମତେ ଗୋଟେ ଭଲରେ ଆସେ।
ଉଁ ଯି ନରେ ଗୋଟଏ କାମଟା ଭଲରେ କରୁ ଆଉ।
ହଁ ସେଇଭଳିଆ ଆଉ ତୁ କଣ କରୁଥୁଲୁ?
ମୁଁ ଏଇଠି ବସିଥିଲି ଆଉ।
ଓ ହୋ ଘରକୁ ନେଟ୍ ୱାର୍କ୍ ଆ କି
ଘରୁକୁ ମୁଁ ବାଲକୁନି ରେ ବସି କଥା ହୋଉଚି ତୋ ସହିତ।
ଆଚ୍ଛା ଆଚ୍ଛା। ଆଉ ଖାଇସାରିଲୁଣି?
ଖାଇଥିଲି ସକାଳେ ଭାତ, ଚିଙ୍ଗୁଡି ଆଉ ଛୁଇଁ, ଆଳୁ, ବଡି ବେସର, ଆଉ ଗୋଟେ ବି କଣ ଗୋଟେ ଥିଲା ଆଚାର ଏଇଭଳିଆ ଆଉ। ସନ୍ଧ୍ୟା ବେଳେ କିଛି ଖାଏନି। ଯାଉଛି ଭାବୁଛି ହଁ ହଁ। ଆରେ ସେଇଟା ମୁଁ ବନୋଉଥିଲି ସକ୍ସେସ୍ ବି ହେଲି ମାନେ ମୁଁ କଣ ପାଇଁ ମାନେ ବନେଇଚି ନିଜେ ନ ଖାଇକି ମୁଁ ଜାଣିନି। ମାନେ ଯାହାବି ହଉ ବନେଇଦେଲି ଆଉ। ମୁଁ ତ ଗୋଟେ ମଣିଷଟେ ମତେ ନିଜେ କି ଛି ସବୁ ଜିନିଷ ବନେଇକି ଖାଇବାକୁ ଇଚ୍ଛ ହଏ ମୁଁ ଖାଏ ନ ଖାଏ ଗୋଟେ ବନେଇବାକୁ ଟିକେ ଭଲ ଲାଗେ, ତ ବନେଇଦେଲେ ଆଉ।
ଚବେ ନାଇଁ କାଲି ଇଚ୍ଛା ହେଥିଲା ଭେଣ୍ଡି ମସ୍ଲା
ହଁ ହଁ ସୁଇଟ୍ ଡିସ୍ ଉପରେ ମାନେ ମୁଁ ଆଜି ପର୍ଯ୍ୟନ୍ତ ମାନେ ଗୋଟେ ଥର ଗୋଟେ ଥର ନାହିଁ ଦି ଥର ଖଣ୍ଡେ ଗୋଲାପ ଜାମୁନ୍ ବନେଇଚି ଆଉ ଆଜି ବନେଇଚି ରସାବଳୀ
ଓହୋ
ହୁଁ ଆଉ ଗୋଟେ ମ ରେ ଯେତେବେଳେ ତୋଠୁ ଟିକେ ଶିଖିକିନା ଭାବୁଥିଲି ରୁଟି ବନେଇବି ବୋଲି ମାନେ ବନେଇବା ଟା କଣ୍ଟିନ୍ୟୁ ଯଦି କରିଥାନ୍ତି ମାନେ ପାଖାପାଖି ଗୋଲ ହେଇଯାଇଥିଲା ମାନେଭେ ଏ ପରସେଣ୍ଟ ତ ଗୋଲ ହିଁ ଥିଲା ଆଉ ଯଦି କଷ୍ଟ କରିଥାନ୍ତି ତାହେଲେ ବନିଯାଇଥାନ୍ତା ଆଉ ମାନେ ଆଉ ବଳ ପାଇଲାନି ବାସ୍ ସେଇଥିପାଇଁ ମାନେ ନହେଲେ ଏତେବେଳକୁ ଯଦି ମୁଁ ବନଉଥାନ୍ତି ତାହେଲେ କେତେ ଭଲ ପୁରା ଭଲ ସେ ହେଇ ସାରନ୍ତାଣି ମାନେ କଣ କହିଲୁ ସେଇଟା ବନଉଥିଲି ଗୋଟେ ଗୋଟେ ପୁରା ବଢିଆ ବନୁଥିଲା ମାନେ ପୁରା ପ୍ରପର ବନୁଥିଲା ଗୋଟେ ଗୋଟେ ଟିକେ ବଟ ଚଳିବ ମାନେ ଓଭର ଅଲ ଚଳିଥାନ୍ତା କିନ୍ତୁ ସେ ଛାଡିଦେଲି
ତୋ ସହିତ କଥା ହେଇକି ମୋରେ ଚାରିଟା ରୁଟି ହେଇଗଲାଣି।
ମାନେ ଭେରି ଗୁଡ ତର ତ ଏସପ ଆଉ କଣ କରିବା ମାନେ ପିଲାଙ୍କୁ କଣ କହିଲୁ ବହୁତ ସାରା କାମ ଆସେ କିନ୍ତୁ ମାନେ ବହୁତ ସାରା ଥାଆନ୍ତି ମାନେ କଣ କହିଲୁ ସବୁ କାମ ଆସେ ବଟ ରୁଟି ବେଲା ଟା ହିଁ ଆସେନି ତୁ ଗୋଟେ ମଣିଷ କିଛି କାମ ଆସେନି ରୁଟି ବେଲାଟା ଆସେ
ନ ସେଇଟା ଗୋଟେ କାମ ଆସ ଆଉ
ହଁ ଆଉ ଆଜି ଖାଇବାକୁ କଣ କର ମାନେ ହେଇଥିଲା।
ରୁଟି ସ ମଟନ୍
ହ ତୋର ତ ଆଜି ପାଞ୍ଚ ଥର ପୋକ ଲାଗିବ ମଟନ ହେଇଛି ନା ମାନେ ହଁ କାଲି ମୁଁ ଆମର ପରଦିନ ରାତିରେ ହେଇଥିଲା ମଟନ କାଲି ବି ଖାଇଛି ମଟନ୍
ଆଛା ଆଛା
ଶନିବାର ମୁଁ ଆଗରୁ ଜାଣିଛୁ ବିଶ୍ଵାସ ମାନେ ମାନେ ସତରେ ଆଗରୁ ଆମର ମଟନ ହଉନି ହେଲା ମୋ ବାବା ଜାଣିକିନା ଆମେ ଯଦି ଚାରି ଜଣଙ୍କ ପାଇଁ ବି ମାନ ଚାରି ଜଣ ତ ମୁଁ ଆମେ ଖାଏନି ହେଲା ମାନେ ତିନି ଜଣଙ୍କ ପାଇଁ ବି ଯଦି ମାନେ ହେଇଥିବ ବଟ ମୋ ବାବା ଅଧିକ ଆଣିବେ ଆଉ ମୁଁ ମଟନ କୁ ମାନେ ମୁଁ ଏତେ ମାନେ ମୁଁ ଦି ଦିନ ଯାଏ ଖାଉଥିବିଁ ଇନ ପଖାଳକୁ ମଟନ ଖାଇ ଜାଣିଛୁ ନା ନାଇଁ ମତେ ବହୁ
ମୁଁ ବି ବଖାଳ ହେବ ମଟନ୍ ଆଉ ବଖାଳ ହେବ ଚିକେନ କେ ଚାବ ନାଇଁ
ମୁଁ ଜଛୁ ମାନେ ମୋ ମାମା କଙ୍କରେ ପଖାଳକୁ ପୁରା ଚିପୁଡି ଦବ ନହେଲେ ଗୋଟେ ବେଲାରେ ମାନେ ପାଣି ତୋରାଣୀ କାଢିଦବ ଚିପୁଡି ଦବ ତା ଦେହରେ ମାନେ ଯୋଉ ଝୋଳ ଟା ପକେଇ ଦବ ମୋ ପଟ ତାକୁ ଖା ଗୋଳକି ଖାଏ ସେଇଟା ମତେ ବହୁତ ଟେଟି ଲାଗେ ଆହ ହ ହଁ ମାନେ କାଲି ହେଇ କାଲି ଖାଇଥିଲି ମଟନ ମତେ ଆଜି ଆଉଥରେ ଖାଇବାକୁ ଛାଉ କି?
ମୁ ତ ଖାଇବାର ମନଟା କେତେ ମୋରେ ନାହିଁ ମୋ
ମାନେ ମହ ପାଶ ହଉଛି ମାନେ କି ଗୋଟେ କଣ ମ ମଝିରେ ବିରିୟାନୀ ଖାଇବା ଟା ମାନେ ମାନେ ଇରିଟେଟ ହେଇଯାଇଥିଲି ମାନେ ମୁଁ ତ ଗୋଟେ ଟାଇମରେ ଚିକେନ ବି ଖାଇବା ଟା ପୁରା ସେଇ ଗୋଟେ ଟାଇ ଚିକେନ ପାଇଁ ବି ଚଡିାଇ ମଟନ୍ ଗୋଟେ ଜିନିଷ ମାନେ ମତେ ଏତେ ଭଲ ଏତେ ମାନେ ସେ କାଲି ଖାଇକି ମଁ ଆଜି ଖାଇବାକୁ ଇଚ୍ଛା ହୋଉଛି। କି ମାନେ ଘେଟ୍ ହେଇପାରିବନି ମ ମଟନ୍ ପାଇଁ ବହୁତ୍ ଟେଷ୍ଟି।
ମଝିରେ ଗୋଟେ ଟାଇମ୍ ଥିଲା ମୋ ମାମା ମଟନ୍ ଖାଉନଥିଲା ଆମ ଘରକୁ ମଟନ୍ ଆସିନଥିଲା।
ଆମେ ଖାଇବୁନି ଠିକ୍ । କି ମାମା ଯୋଉଟା ଖାଇବନି ସେଇଟା ଆଣେଇ ଦେବନି।
ଯୋଉ କଣ ତ ଗୋଟେ କହୁଥିଲି ରଜ ପାଇଁ ପ୍ଲାନିଙ୍ଗ୍ କଣ?
ସେମିତି ନର୍ମାଲ୍ ଏଇଠି କୋଉଠି ବୁଲିବାର, କି ଫାଇନାଲ୍ ହେଇନି।
ମୋର ତ କାଲି ମାଉସୀ ଆସ୍ ବେ ପଅର ଦିନ ବି ପଅରଦିନ ମୋ ଭଉଣୀ ଆସିବ ତ, ବ୍ୟାକ୍ ଟୁ ବ୍ୟାକ୍ ପ୍ଲାନ୍ ଅଛି ମୋର ପ୍ଲାନ୍ ମାନେ କୁଆଡ଼େ ବୁଲା ନାହିଁ ବଟ୍ ଘରେ ହିଁ ଆଉ।
ଜାଣିଛି।
ପଅରଦିନ ତ ଦିନସାରା ମୁଁ ଖୁଡ଼ି ଘରେ ହିଁ ରହିବି ମୁଁ ଜାଣିଛି।
ହଁଅ
ସେଏବେ ତ ଝିଅଟା ଗୋଟେ ମାନେ ବଡ଼ ହୋଇଗଲାଣି ଯେ ସିଏ ପୁରା ସିଏ ମାନେ ଆମ ଘର ଲୋକ ସମସ୍ତଙ୍କୁ ମାନେ ଭାରି ଗୋଟେ ପୁରା ସମସ୍ତଙ୍କ ପାଖକୁ ପଳଉଚି ମାନେ ପୁରା ଏତେ ସେ ମୋ ସେ ଭଉଣୀ ଝିଅଟା ପୁରା ବଢ଼ିଆ।
ହଉ ହଉ ହଁ।
ହୁଁଉଁଉଁ। ତାକୁ ମାନେ ସେମିତି ଏବେ ଖାଲି ହଉଛି ତୁ ଖାଲି ଖଟ ଉପରେ ମାନେ ବସିଥିବୁ ବେଡ଼ରେ ତୁ ଉଠି ପଡ଼ିବୁ, କାନ୍ଦିବ ମତେ ଧର୍ ଧର୍ କହିକି। ବଢ଼ିଆ ଲାଗେ। ମୁଁ ତ ତାକୁ ଟିକେ ଭିଡ଼ି ଦେଇଥିଲି ନା ମୁଁ ଖାଲି କହିଥିଲି ଗୁଗୁ ମୁଁ ଯାଉଛି ମାନେ ମୁଁ ତ କହିଲି ଖାଲି ମୁଁ ଯାଉଛି ବୋଲି ସେ କି କାନ୍ଦ କାନ୍ଦିଲା
ସେମିତି ଚିଡ଼େଇଆକୁ ବେଶୀ ଭଲ ଲାଗେ।
ତୁ ତ ଗୋଟେ ମଣିଷ ଅଧା। ହାକ୍ ଛୁ
ହୁଁ ମାନେ ଏମିତି ବେଶୀ ନୁ ବେଶୀ ବି ରହିପାରିବନି।
ଓଓଓ ହୋ ହୋ ମତେ ଦିପହରେ ଶୋଇକି ବି ନିଦ ଲାଗିଲାଣି।
ମୁଁ ତ ଜଲଦି ଆଜି ଶୋଇ ପାରିବାନି ଆମେ।
ହୁଁ ସେଇଟା ହଉଛି କଥା। ଅରୁନ୍ଧତୀ ଏଲିମିନେଟ୍ ହେଇଯାଇଛି ବେ ସାଙ୍ଗ। ମ ମତେ ଲାଗୁଛି ତାର ଲାଷ୍ଟ୍ ମାନେ ଆରେ ସୁଟିଙ୍ଗ୍ ଗୁଡ଼ାକ ଟିକେ ଆଗୁଆ ହେଇଯାଇଥାଏ ନା, କିନ୍ତୁ ମାନେ ମାନେ ଆଗୁ ତ ଟିଭିରେ ଦେଲା ବେଳକୁ ତ ଲେଟ୍ ହିଁ ହବ ଅଫକୋର୍ସ ତ ମତଲବ୍ ହଉଛି ଲା ତାର ଯୋଉ ଗୋଟେ ସପୁରୀ ବାଲା ଲୁକ୍ ହେଇଯାଇଛି, ଯୋଉଟାକି ଏ ପର୍ଯ୍ୟନ୍ତ ଆସ୍
ଆଉ ଯୋଉ ଶାଢ଼ୀବାଲା ଗୋଟେ ଲୁକ୍ ଥିଲା
କଲର୍ ଶାଢ଼ୀ।
ହୁଁ।
ହଁ ସେଇଟା ରେଡ୍ କଲର୍ ଶାଢୀ ବାଲା ଏବେ ଚାଲିଛି ମାନେ ରେଡ୍ କହିଲା କାଲି ତାର ଗୋଟେ ତା ବାବାଙ୍କ ସହିତ ସେ କିଛି ଗୋଟେ ବନଉଥିଲା ଭଦ୍ରକ ସ୍ପେସିଆଲ କିଛି ଗୋଟେ ଛେନା ସମ୍ଥିଙ୍ଗ କିଛି ଗୋଟେ ସୁଇଟ ଡିସ୍ ଟା ହିଁ ସେ ବନଉଥିଲା ଆଉ ଗୋଟେ ମସଲା ଚିଜ ମସଲା ମସଲା ଦୋସା ତ ସେଇଟା ବନେଇଥିଲା ମାନେ ସେଇଟାରେ ମାନେ ସେଇଟା ବନେଇଥିଲା ମତ୍ଲବ୍ ସିଏ ଏଇ ରାଉଣ୍ଡ୍ ଟା ସିଲେକ୍ଟ ହେଇଯିବ ମୁଁ ଜାଣିଚି ନେକ୍ସଟ୍ ତାପରେ ଆମ୍ୱିବି ଗୋଟେ ରାଉଣ୍ଡ ଅଛି ଯୋଉଠି ସେ କୁର୍ତ୍ତି ପିନ୍ଧି କି ଗୋଟେ ମନେଅଛି ଗୋଟେ ବେଙ୍ଗଲୀ ଗୀତ ବୋଲୁଥିଲା ନା କଣ କୁର୍ତୀ ପିନ୍ଧିକି। ସିଙ୍ଗିଲ୍ ତୋଡେ ଦେଖିଛୁ
ଶାଢୀ ପିନ୍ଧିକି ଗ୍ରୁପରେ ଗୀତ ଗାଉଥିଲା ସେଇଟା ଦେଖୁଛୁ।
ସେଇଟା ତ ଏବେ ଚାଲିଛି ନକ୍ ରାଉଣ୍ଡେ ଲାଗୁଛି ଇଣ୍ଡିଭିଜୁଆଲ ଗୀତ ବାଲା ଲାଗୁଛି ସେଟାରେ ବି ସିଲେକ୍ଟ ହେଇଛି ମାନେ କଣ କହିଲୁ କୁର୍ତ୍ତିୀ ପିନ୍ଧିକି ସେ ଗୀତ ବୋଲୁଥିଲା ନା କଣ ସେଇଟା ବି ଅଛି ତାପରେ ଗୋଟେ ସମ୍ବଲପୁରୀ ଲୁକ୍ ଅଛି। ସେଇ ସବଲ ଗଉଣ୍ଡର ମ ଲ ହୋଇ ମାନେ ଆହୁରି ଅଛି ତାର ଆହୁରି ଦନି ସେମି ଫାଇନାଲ ଯାଏ ପଳେଇଛି ବୋ ହୁଁ ଏବେ ତାକୁ ମାନେ ସେ ଗଲେ କଲେଜ କୁ ସମସ୍ତ କହିବେ ପୁରା ଆଉ ମାନେ ରଜ କ ଯାଇକି ଫେମସ ହେଇଗଲା ଆଉ
କାଲି ଅଂଶ କ ବି ତାର କଥା ବହୁତ
କାଲି
ସମଛ ହୁଁ
ଆଛା
ମୁଁ କହିଲି ଅଂସିକା ବି ଦେଖିଛି ମାନେ ସତରେ ଫେମସ ହେଇଗଲା।
ହଁ ଆଛା ମତେ ଲାଗୁଛି ଅଂଶିକାିକା ତାକୁଛି ବୋଧେ ଅଂଶିକା
ଜାଣିନି ଜାଣିନି ଦେଖିନି ଦେଖିଲଣପଡ଼
ଅ ଉନ୍ଧତିରହି ଦେଖିଲ ହ ଓହୋ
ଗଲଲା
କାହାକୁ ତାକୁ କରନ୍ତକୁ ମାନେ ସତରେ ସେ ଗୋଟେ ଭାରି ଫୁଲେଇଟା ମାନେ ଭାରି ଫୁଲେଇ ଲାଗୁଛି ପୁରା ହୁଁ ଆରେ ରେ ସେମାନେଙ୍କଣ ସେମିତିଆ ହେଲେ ହିଁ ତାଙ୍କୁ ମାନେ ସିଲେକ୍ଟ ହେବେ
ଆଉ ତାଙ୍କର ମାନେ ଡ୍ରାମା ହିଁ କରିବାର ଥିଲା। ଥାଏ ମୋର ତାଙ୍କୁ ଆକ୍ଟିଂ କେମିତି କରିବେ
ସେ ହଉ ତେ ଖାଲିଟାରେ ଏଇ କୋର୍ସ ଟା ନେଇଛି ଖାଲି
ଆଁ କଁ ସେ ଯେମିତି ଗଲାଣି ପଳେଇବ କିଛି ନା କିଛି ରେ ତ ପଳେଇବ
ହଁ ସେ ସେଇ ହେଲୋଇ ନେଇଯିବ ଆକ୍ଟିଂ ଲାଇନ୍ ହେଇଯିବ ସେ ସେ ମାନେ ଏତେ ଆଗକୁ ପଳେଇିଲା ଏଇଟା ଭାବିଲି ରଜ କିମୁ କେତେ? କେତେ ବାଟ ପଳେଇଲାଣି ମାନେ ଟପ୍ ଟ୍ୱେଣ୍ଟି ରେ ତ ସେ ଅଛି ନା ହୁଁ ଟପ୍ ଟ୍ୱଣ୍ଟି ରୁ ଟପ୍ ଟୁ କୁ ଯାଇଥିଲା ଟୁୱଲ୍ଭ ରୁ ଗୋଟେ କଣ ତାଙ୍କର ୱାଇଲଡ କାର୍ଡ ଏଣ୍ଟ୍ରି ହେଇଥାଏ ସେଥିରେ ଆଠ ଜଣ ଏକ୍ସଟ୍ରା ଆଡ ହେଲେ ନହଲେ ସେ ଟପ୍ ଟୁୱଲ୍ଭ ରେ ଥିଲା। ହୁଁ। ରୋଜଜାଲିନ ସାଙ୍ଗ ନା।
ଅଂଶିକା ଯୋଉ କହୁଥିଲା ନା ଫ୍ରେସର ସାଇବ୍ ରେ ଭଲ ଡ୍ୟାନ୍ସ କରେ।
ହଉ ଆମେ ପରେ କଥା ହବା
ହଁ।